ହାଲୋ। ହାଲୋ।
ହାଲୋ।
ହଁ।
ହଁ ଶୁଣି ପାରୁଛନ୍ତି।
ତମେ କଣ କରୁଛ?
ହଁ ମୁଁ ଏଇ ଛୁଆକୁ ଧରିଛି ତାକୁ ଶୁଆଉଛି ତ ଆପଣ।
ଛୋଟ ଛୁଆ ବୋଧେ।
ହଁ ଚାରି ମାସ ହେଇଚି।
ଓହୋ ଏଇଟା ଚତୁର୍ଥ ହେଲା ନା ଫାଷ୍ଟ ଛୁଆ ନା ସେକେଣ୍ଡ।
ଫାଷ୍ଟ।
ମ୍ୟାରେଜ କଁ କେତେ କରିଥିଲ କି।
ମ୍ୟାରେଜ ଏଇ ଚାରି ବର୍ଷ ହେଲାଣି।
ଅ ହ।
ହଁ
ଆଉ କୋଉଠି କୋଉଠୁ କହୁଛ ଭୁବନେଶ୍ଵର ନା କୋଉଠୁ।
ଆମର ଏଇଠି କନ୍ଧମାଳ ରେ ଫୁଲବାଣୀ।
ଅ ହଁ ଫୁଲବାଣୀ ରୁ କହୁଚ ଆଉ ଆଜି କଣ ଖାଇଥିଲ।
ଆଜି ହେଇଥିଲା ଆମର ଭାତ ଚଣା ତରକାରୀ ଆଉ ଚିକେନ୍।
ହଁ ଆଜି ବଢ଼ିଆ ଖାଇଛ ହଁ ମୋ ମୋର ଖାଲି। କିଛି ନହିଁ ମ ଆଜି ରୁଟି ଭଜା କରିକି ଖାଇ ଦେଇଛି।
ଅ ହ।
ଆଉ କଣ କଲ ଚଣା ତରକାରୀ ମାନେ କୋଉ ମାନେ ମଟର।
ନାଇ ବୁଟ କାବୁଲି ବୁଟ ଯୋଉ କହୁଚନ୍ତି ସେଇ ଚଣା ଆଳୁ। ସିଯେଇକି।
ତା।
ଚଣା ଆଳୁ ବତୁରେଇକି ରଖି ଦେଇଥିଲୁ ତାକୁ। ତାପରେ ସିଝେଇକି ତାକୁ। ମସଲା ଗୋଟେ ପେଷ୍ଟ ତିଆରି କରି ବାଟିକି ପିଆଜ ଟମାଟୋ ଅଦା ରସୁଣ ଆଉ। ସବୁ ଗୋଟା ଗରମ ମସଲା ତାକୁ ସବୁ ମିସେ ଇ ଦେଇକି ବାଟିକି ସେ ମସଲା ପକେଇ। ପିଆଜ ଟିକେ ଫୁ କାଟିକି ଖରଡ଼ିକି। ସେଇଥିରେ ସେ ବଟା ମସଲା କୁ ପକେଇକି ଏଇ ସିଝା ଚଣା ଆଳୁ ପକେଇକି। ତାକୁ। କମ ଝୋଳ ରଖି ପାଣି ରଖିକି ତରକାରୀ ବନେଇଥିଲୁ ଆଉ।
ହା ଲୋ।
ହଁ।
ଆଉ ଆଉ ଘରେ କିଏ କି ଅଛନ୍ତି।
ଘରେ ଅଛନ୍ତି ଶାଶୁ ଶଶୁର ଦି ଯା ଦେଢଶୁର ଅଛନ୍ତି। ଆଉ ଗୋଟେ ଛୋଟ ପୁତୁରା ଅଛନ୍ତି ପାଞ୍ଚ ବର୍ଷ ହେଇଛି ତାଙ୍କୁ। ଆଉ ମୁଁ ସାନ ଆଉ। ଆମେ ରହୁଛୁ ହଁ ତିନି ଯା। ମୁଁ ସାନ। ମୁଁ ରହୁଛି ସେପଟେ ହଁ ମୁଁ ଭଞ୍ଜ ଭଞ୍ଜ ନଗରରେ ରହୁଛି ସ୍ୱାମୀ ସେଇଠି ଚାକିରି କରୁଚନ୍ତି ତ ଏମିତି ଏଇଠିକି। ବୁଲିବା ପାଇଁ ଆସିଥାଉଛି ଆଉ।
ହଁ ତମେ ଭୁବନେଶ୍ୱରରେ ରହୁଛ ତାହେଲେ।
ନାଇଁ ନାଇଁ ଆମେ ରହୁଛୁ ଏଠି ଭଞ୍ଜନଗରରେ ଗଞ୍ଜାମ ଜିଲ୍ଲାରେ।
ଅ ହ ଗଞ୍ଜାମ ରେ ଭଞ୍ଜନଗର ମୁଁ ଜାଣିନି ସିଆଡେ ଓ ସେଇଠି ରହୁଚ।
ହଁ ଆମେ ସେଇଠି ରହୁଛୁ ଆଉ ଶାଶୁଘର ଏଇଠି ଫୁଲବାଣୀ।
ଏବେ କଣ ଯାଇଛ ଫୁଲବାଣୀ ବୁଲିବାକୁ।
ହଁ ହଁ ହଁ ଏବେ ଶାଶୁ ଘରକୁ ଆସିଛି।
ତମେ ତାହେଲେ ଏକା ରହୁଚ ବୋଧେ ଯାଆ ମାନେ ସବୁ।
ଏଇଠି ସମସ୍ତେ। ରହୁଛନ୍ତି ଏଇଠି କେବେ ବଡ ଯା ଦେଢଡଶୁର ହିଁ ଏଇଠି ରହୁଛନ୍ତି ଆଉ ଶାଶୁ ଶଶୁର। ଆଉ ମଜା ଯା ଦେଢଶରଙ୍କର ବି ଚାକିରରି ହେଇଗଲା ସେ ଏ ଖୋର୍ଦ୍ଧା ପଳେଇଲେ ଏବେ ପାଞ୍ଚ ମାସ ହେଲା। ଦୁ ଜଣ ଜାଗ କଣ କହିଲେ?
କୋଉଠି ଚାକିରି କରିଲେ?
ଖୋର୍ଦ୍ଧା ଖୋର୍ଦ୍ଧା।
ଆ ମାନେ କୋଉଥିରେ ଚାକିରି କଲେ ଏଇ ଯୋ ନାଇ
ଗୋଟେ କମ୍ପାନୀଟାରେ ସିଲେଇ କମ୍ପାନୀ କଣ ସେଇଠି ବି କରୁଛନ୍ତି ଏବେ ପାଞ୍ଚ ମାସ ହେଲା ସେ ସେଇଠିକି ପଳେଇଲେ। ଆଉ ଆମେ ରହୁଛୁ ଦି ବର୍ଷ ହେଇଗଲାଣି ମଞ୍ଜନଗରରେ ଆମେ ରହୁଛୁ ଆଉ।
ଓ ହଁ ତାହେଲେ ବଡଜା ଆଉ ଇ ରହୁଛନ୍ତି ସେଠି?
ହଁ ବଡ ଯା ଦେଡଶୁର ଶାଶୁ ଶଶୁର ଏଇଠି ରହୁଛନ୍ତି ଆଉ।
ତମର କଣ ଝିଅ ଟେ ନା ପୁଅ ଟେ?
ନାଇଁ ପୁଅ।
ହ ପୁଅଟେ ନା ନା କଣ ଦେଇଛ ପୁଅର?
ଏକାଂଶ।
ଆଉ ଭଡ଼ିଆ ନା ଟା ଦେଇଚ ଆଉ।
ହଁ।
ଆଉ ତମର ସେଇଟେ ବୁଲିବା କଣ କଣ ଅଛି ସବୁ?
ଆମର ଏଇଠି ଅଛି ମାନେ ପାହାଡ ଏଡ ଗଡେ ପାହାଡ ଜଙ୍ଗଲ ରାସ୍ତା ପାହାଡ ଝରଣା ଏଇଠି ପୁରା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ହେଇକି ଅଛି। ଆଉ ଏଇଠି ଜଗନ୍ନାଥ ମନ୍ଦିର ଅଛି ରାଧାକୃଷ୍ଣ ମନ୍ଦିର ସାଇ ମନ୍ଦିର ଆଉ ଏ ରାମ ମନ୍ଦିର ଏମିତି ସବୁ ପ୍ରକାର ମନ୍ଦିର ଅଛି ଆଉ ଆମର ଏଇଠି ପ୍ରସିଦ୍ଧ ହଉଛି ନାରାୟଣୀ ଯାତ୍ରା ଦି ବର୍ଷରେ ଥରେ ହେଉଛି। ଯାତ୍ରା ପୁରା ମାସେ ଯାଏ ହେଇଥାଉଛି।
ତାହେଲେ ତମ ବାପ ଘର ଟା କଣ ଇ ପୂର୍ବେ?
ନାଇଁ ନାଇଁ ଆମର ସେପଟେ ଗଞ୍ଜାମ ଆମର ଗାଁରେ ଘର ଆ ଗା ନା ହେଉଛି ବଦାମୀ।
ହଁ ତାହେଲେ ତମ ନାରୟଣୀ ଯାତ୍ରା ଟା ହଉଛି
ହଁ ପୁରା ଫେମସ୍। ଜୀ ନାରାୟଣ ଯାତ୍ରା ଏ ବର୍ଷ ହେଇଥିଲା ମାନେ ଏପ୍ରିଲ ମାସରେ ହଉଛି ମେ ମାସ ସାବିତ୍ରୀ ପରେ ସରୁଛି ପୁଣି ଆର ବର୍ଷ ଛାଡିକି ଆଉଥରେ ତା ପର ବର୍ଷ ହବ।
ବୁଲି ବାକୁ ଯାଉଥିବା ତ?
ହଁ ପୁରା ମାସେ ପର୍ଯ୍ୟନ୍ତ ହଉଛି ଆମ ଘର ପାଖାପାଖି ସବୁ ହଉଛି ସବୁ ପ୍ରକାର ଦୋଳି ଆସିଥାଉଛି ଆଉ ଏମତି ଦେଖ ଦୋକାନ ବଜାର ସବୁ ପଡ଼ୁଛି ପୁରା ମାସେ ପର୍ଯ୍ୟନ୍ତ।
ବଢିଆ ଆଉ ସମସ୍ତେ ଇଡେ ବଢିଆ ହେଲୋ ଆଉ ତମ ସେପଟେ ବେଶୀ ସେପଟେ ବେଶୀ ଗରମ ଲାଗୁଛି?
ନାଇଁ ଏପଟେ ବେଶୀ ଗରମ ନାହିଁ ଏପଟେ ଟିକେ ଥଣ୍ଡା ପାହାଡ ଜାଗା ମାନେ ଏପଟେ ଗଛ ଲତା ବେଶୀ ଅଛି ନା ସେଥିପାଇଁ ଏପଟେ ଟିକେ ଥଣ୍ଡା ଲାଗୁଛି ଏପଟେ ମାନେ ଦାରିଙ୍ଗବାଡ଼ି ଆଉ ଏଇ ଫୁଲବାଣୀ ଏମିତି ଯୋଉ ଜାଗା ଯାଏ ଟିକେ ଥଣ୍ଡା ଲାଗେ କନ୍ଧମାାର ଏପଟେ।
ଉଁ ହୁଁ ହୁଁ ସେଇଠି ଦାରିଙ୍ଗ ବାଡ଼ି ଟା କଣ ପାଖ?
ନାଇଁ ପାଖ ହବନି ଏଇଠୁ ଶହେ କିଲୋମିଟର ହେଇଯିବ ଆଉ।
ତାହଲେ ତମର ସେ ଏରିଆ ଟେ ଥଣ୍ଡା ଲାଗୁଥିବ ନା।
ଏ ପଟେ ଥଣ୍ଡା ଦାରିଙ୍ଗ ବାଡି ଯୋଉ ଅଛି ସେଇଟା ଆଉ। ୟାଠୁ ବି ମାନେ ବହୁତ ଥଣ୍ଡା ସେପଟେ ଶୀତ ଦିନ ହେଇଗଲେ ସେପଟେ। ପ୍ରାୟ ବରଫ ପଡ଼ିଥାଏ।
ହଁ ହୁଁ।
ହୁଁ।
ପୁଅ ସୋଇ ପଇଲାଣି।
ହଁ ସିଏ ତାକୁ ଶୁଆଉଛି ଧରିକି ବସିଛି। ଆଉ ଏ ସେଥିପାଇଁ ମ ହ ବେଙ୍କ ରେ।
ଓହ ଭଞ୍ଜନଗର ବ୍ୟାଙ୍କ ଅଛି।
ହଁ ହଁ ନାଇଁ ପ୍ରାଇଭେଟରେ। ଟିପ୍ସ।
ଆ ହ।
ଷ୍ଟେଟ ବ୍ୟାଙ୍କ ରେ ଥିଲେ ଆଗରୁ ସେପଟେ ଝାରସୁଗୁଡ ରେ ଥିଲେ। ଆଉ ଏ। ଏପଟେ ସେପଟେ ଛାଡିକି ଏପଟେ ପଳେଇ ଆସିଲେ ଆଉ। ଘର ପାଖକୁ ଟିକେ ଆସିବି ବୋଲି ଏପଟେ ପଳେଇ ଆସିଲେ ଆଉ।
ତାହେଲେ ତମେ ସେଠି ଘର ଭଡା ନେଇକି ରଖଥିବ ଭଞ୍ଜନଗରରୁରେ।
ଘର ଭଡା ନେଇକି ରହୁଛୁ।
ହଁ ହଁ। ଦେହଲେ ଏବେ ଛୋଟ ଛୁଆ ତମେ ତ ସମ୍ଭାଳିବାକୁ କଷ୍ଟ ହଉଥିବ। ଏକୁଟିଆ ରହୁଚୁ ନା ହଜବେଣ୍ଡ ପଳଉଥବେ। ତମେ ପୁଣି ତା କଥା ବୁଝୁ
ଏବେ ପୁରା ଛୋଟେ ହେଇଛି ତ ଏତେ ଜଣା ପଡୁନି ଶୁଆଇ ଦେଲେ ଶୋଇଥାଉଛି ଆଉ ଟିକେ ବ ବଡ ହେଲେ।
ହଁ ଫିର ବି ତମେ ତାକୁ ଯଦି ବାଥରୁମ ଯାଇଥିବ ଶୁଆଇଥିବ ଗୋଟେ ମନରେ ଯାହାଲେ କେହି ଗୋଟେ ପାଖରେ କେ ଥିଲେ କଣ ହ ପିଲା ପାଖରେ ଏମତି କୁଡିଆ କଣ ଛଅଟାକୁସଇକି ବା ବାଥରୁମ୍ ଗଲେ ବି ଭୟ ଅଛି। ଚଉଠି ପହିଲା ହେ ହଁ ଆମ ମା ସବୁବେଳେ ସବୁବେଳେ ଚିନ୍ତା ରହିବ ନା ଏମିତି କି ଗୋଟେ ଅଛି ପାଖରେ ହଁ ସିଏ ଦେଖ ଦେଖି ଦେଲା। ହଁ ଏବେ ତ ଜଣା ପଡନି ଆଉ ଟିକେ ବଡ ହେଇଗଲେ ମାନେ ଟିକେ ଗୁରୁ ଗୁରିଣ୍ଡିଲା ଭଳିଆ ହେଲେ ତ ତମେ ଛାଡିକି ବାଥରୁମ ବି ଯାଇପାରିବନି। ଗଳି ପଡିବ କି ଗୁରୁଣ୍ଡିକ ପଳେଇ ଆସିବ। ଭୟ ନୁଁ।
ହୁଁ ହୁଁ। ସେତେବେଳେ ଆହୁରି ଭୟ ଲାଗିବ ଛାଡିକି ଯିବାକୁ।
ହଁ ଆଉ ତମେ ତିନି ଯା ଦେଲେ ମାନେ ସବୁ ଭଲ ମଜା କରୁଥିବ ବୁଲୁ।
ହଁ ହଁ ହଁ ସବୁବେଳେ ମାନେ ଏଇଠି ପ୍ର ପ୍ରତି ମାସରେ ପ୍ରାୟ ମେଳା ହେଇଥାଏ ଏଇଠି କେତେବେଳେ ବାଣିଜ୍ୟ ମେଳା କେତେ ଯେତେବେଳେ ପୁସ୍ତକ ମେଳା ଏମିତି ସବୁ ପ୍ରତି ମାସରେ କିଛି ନା କିଛି। ମେଳା ହେଇଥାଏ କୋଉଟା ପାଞ୍ଚ ଦିନ। କେଉଁଟା ସାତ ଦିନ କେଉଁଟା ଦଶ ଦିନ ଏମିତି ହେଇଥାଏ। ଆମେ ଏ ତିନି ଜଣ ଯେ ସେତେବେଳେ ମିଶିକି ରହୁଥିଲୁ ସମସ୍ତେ ରୋଷେଇ ସାର ଦେଇକରି ଆମେ ପଳେଇ ଛୁ ବୁଲିବା ପାଇଁ ବୁଲାବୁଲି ସାରିକି ଆସୁ।
ହଁ ଆ।
ଏବେ ବି ଆସିଲେ ଏମତି ଯଦି କିଛି ମେଳା ଥିବ ପୂଜା ପର୍ବ ଟାଇମ ରେ ଆସିଲେ ଆସିକି ମିଶିକି ବୁଲିବା ବୁଲି କରିବାକୁ ପଳାଉଛୁ।
ଓ ହଁ ଯା ହଉ ବଢିଆ ଆଉ ମଜ୍ଜା କରୁଚ।
ଏମିତି ଆଉ କିଏ କିଏ ଅଛନ୍ତି ଆପଣ ଘରେ?
ଆମର ଶାଶୁ ଶଶୁର ଆଉ ମୁଁ ଆଉ ମୋ ପୁଅ ମୋ ହଜବେଣ୍ଡ। ଆଉ ହଜବେଣ୍ଡଙ୍କର ବାହାରେ ଟ୍ରାନ୍ସଫର ହେଇଗଲା। ଆଉ ସେ ଓଡିଶା ବାହାରେ ଅଛନ୍ତି। ଆଉ ଶାଶୁ ଶଶୁର ମୁଁ ପୁଅ ଚାରି ଜଣ ରହୁଛି ଆଉ।
ଓ ହଁ। କୋଉଠି ଭୁବନେଶ୍ୱର ରେ?
ହଁ ଭୁବନେଶ୍ୱର।
ଆଚ୍ଛା।
ସର୍ଭିସ କରିଥିଲେ ତ, ଆଉ ଭୁବନେଶ୍ଵରରେ ଘର କରିଦେଇଛନ୍ତି ରହିଛୁ ଆଉ।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
ମୋର ପୁଅ ବି ନଅ ବର୍ଷର। ଆଉ ହଁ ଥ୍ରୀ କ୍ଲାସ୍ ରେ ହଁ ଥ୍ରୀ କ୍ଲାସରେ ପଢୁଛି। ଆ ସେ ତାକୁ ଏବେ ସେମିତି ମୁଁ ତମ ସହିତ କଥା ହଉଛି ରାସ୍ତାକୁ ଏପଟେ ଗୋଟେ କୋଳରେ ପୁରେଇ ଝୁଲେଇ ସୁଆଉଛି। ବଡ ନଅ ବର୍ଷ ର ହେଲାଣି ହେଲେ ବି ମୋ କୋଳରେ ନ ପସିଲେ ଶୋଇବନି।
ହଁ ଏମତି ଅଛନ୍ତି ଗୋ ଗୋଟେ ଗୋଟେ ପିଲା ଯେ।
ତ ନା ଟିକେ ସେ ଟିକେ ନ ଧରିକି କେମିତି ଶୋଇବ।
ହୁଁ ଗୋଟେ ଗୋଟେ ପିଲା ଅଛନ୍ତି ଏମତି ପୁରା ବଡ ହେଲା ପର୍ଯ୍ୟନ୍ତ ହେଲେ ଶୋଇବେ।
ହଁ ତାର ଟିକେ ଶୋଇବା ଦରକାର। ଟିକେ ଥାପିଦେଲେ ଶେ ଶୋଇପଡିବ। ଆଉ ମୁଁ ଟିକେ ଯାଏ ଖାଇକି ଯାଏ ବାହାରୁ ଟିକେ ୱାକିଂ କରିକି ଆ ଆଉ ଇଏ ଆଜି ଛାଡ଼ିଲାନି ଶୋଇ ପ କହିଲା ନା ମୋ ଶାଶୁ ବି ଶୁଅନ୍ତି, ସିଏ କହିଲେ ମୁଁ ଆଜି ଶୋଇବିନି। ମୁଁ ଯାଉଛି ଶୋଇବି ଆଉ ତାକୁ ଶୁଆ। ମୁଁ ସେଇଠୁ ବାଧ୍ୟ ହେଇକି ଆସିଲି ଆଉ।
ଓହୋ ହଁ ହଉ ଯାଆନ୍ତୁ କହୁ ଶୁଆଇ ଦିଅନ୍ତୁ। ହଉ ରହୁଛି। ହଁ। ।